ସାର୍ ନମସ୍କାର ସା ଆପଣଙ୍କୁ ଆପଣ ଅଛି ସା ସେ ଆପଣ ସିଆଡେ ଧାନ ଚାଷ କରୁଚନ୍ତି ନା ଗହମ?
ଆମର ଏପଟେ ନାଇଁ ଆମର ଏପଟେ ଧାନ ହୋଉଚି ତମର କୋଉ ଟାଇମରେ ହୋଉଚି କି?
ଆମର ଏବେ ଏ ଟାଇମରେ ଏବେ ମାନେ ତଳି ପଡିବ। ଆଉ ଅଗଷ୍ଟ ବେଳୁ ରୁଆ ଚାଲିବ ତିନି ମାସ ଧାନ ରହିଲା ପରେ ପୁଣି କ ଟା ହବ ତାପରେ ମାନେ ଡିସେମ୍ବର ବେଳୁ କଟା ଚାଲିବ ଜାନୁଆରୀ ବେଳୁ ଚୁରା ହବ ଫେବୃୟାରୀ ବେଳୁ ମାନେ ମଣ୍ଡି କର୍ ଧାନ ଜମା ହବ। ଇନ୍ତି ହୋଉଚି ଆମର ତିନି ମାସ ଧାନ ଚାଷ ହୋଉଚି ମାସେ ପନ୍ଦର ଦିନ ଆଗରୁ ତଳି ପଡୁଚି ଏଇ ଟାଇପର ଏନ ହୋଉଚି ଧାନ ଚାଷ ଆମ ଗାଁରେ।
ହୁଁ ହୁଁ ଆମର ହଁ ହଁ ଆମର ଏପଟେ ଦେଖନ୍ତୁ ଆମର ଏପଟେ ଏବେ ତ ବର୍ତ୍ତମାନ ଏବେ ବର୍ଷା ବର୍ଷି ହେଇ ଯାଇଥିଲା ଯେ ପାଣି ଟିକେ ବିଲ ଜମି ଜାଗାରେ ଟିକେ ରହିଯାଇଥିଲା ତ ଆଉ ଖାଲ ଜମି ଯାହା ରହିଯାଉ ଥିଲା ତ ଆଉ ବର୍ଷା ବର୍ଷି ହେଲେ ସେଥି ଯୋଗୁରୁ ଆଉ ତଳି ପଡିବନି କାହିଁକିନା ତଳି ପାଇଁ ପୁରା ଫସ୍ ଫସିଆ ମାଟି ଦରକାର ବୁଝିଲେ କି ଉର୍ବର ମାଟି ଦରକାର ଫସଫସିଆ ମାଟି ଦରକାର ହୁଏ ଫାଷ୍ଟ ଟାଇମ ଯୋଉ ଖରିଫକୁ ଖରିଫକୁ ନା ରବି ଖରିଫ୍ ଟାଇମ ରହୁଚି ତ ଏଥିରେ କଣ ଆମର ଏବେ ବର୍ଷା ବର୍ଷି ଦିଇ ଦିନ ଖରା କାଟିଲା ଦିଇ ଦିନ ଏବ ଖରା କାଟିଲା ପରେ ଏବେ ସବୁ ଲୋ ଲୋକ ଯାଇ ସବୁ ପକେଇଲେ ନହେଲେ ତାର
ଦିନେ ଖରା କାଟ ମାନେ ଚାଷ୍ ପାଗ ଥିଲେ ମାନେ ଖରା ପରେ ମାନେ ବର୍ଷା ହବ ମାନେ ବର୍ଷା ହେଲା ପରେ ଆପଣଙ୍କର ତଳି ମାନେ ଗୋଟେ ବି ରହିବନି ଚିକେନ ତଳି ମାନେ ହେଇଯିବ।
ପକାଇବା ପାଇଁ ତଳି ଧାନ ଚାଷକ ପାଇଁ ପକେଇବା ପାଇଁ ପ୍ରଥମେ ଉର୍ବର ମାଟି ଦରକାର ଉର୍ବର ମାଟି ପ୍ରଥମେ ହେଲେ ତାପରେ ସେଇଟା ଭଲସେ ବର୍ଷା ହେଇଗଲେ ଥରେ ଭଲସେ ହେଟା ଉର୍ବର ହେବ ବୁଝିଲେ କି। ଜଲଦି ଗଛ ବଢି଼ବ ଧାନ ଧାନ ଗଛ ବଡ଼ ହବ। ହେଲା ସେଥିରେ ସାର ବି ବହେ ସାର ପ୍ରୟୋଗ କରୁଚନ୍ତି କିନ୍ତୁ ଉତ୍ତମ ବିହନ ପ୍ରୟୋଗ କଲେ ସେଥିରେ ବୁଝିଲେକି ଉତ୍ତମ ବିହନ ଯଉ ଧାନ ଦଉମ ଧାନ ହଉ କି ଯେକୌଣସି ଚାଷ କର ଉତ୍ତମ ବିହନ ଗୋଟେ ଆଣିବେ ଆଜି କାଲି ତ ନକଲି ସାମାନ ଆସୁଛି। ଦେଖିକି ଭଲ ବିହନ ଦେଖିକି ଆଣିବେ ବୁଝିଲେ ଫସଫସିଆ ମାଟିଥିବ ବର୍ଷା ଯେମିତି ପକେଇବେ ଦିଟ ଗୋଟେ ଦି ଦିନ ଆଟଲିଷ୍ଟ ତିନି ଚାରି ଦିନ ଭିତରେ ଗୋଟେ ବର୍ଷା କି ପାଣି ତାକୁ ଯେମିତି ମିଳିଲେ ଗଛଟା ଆପେ ଆପେ ଅଙ୍କୁରିତ ହବ।
ଥିଲେ ବି ହେଇଯାଉଛି।
ହୁଁ ଦେଖନ୍ତୁ ସେଇଟା ଯଦି ବର୍ଷା ଦେଲେ ଆମେ ଯଦି ସେ ବର୍ଷା ହେଲେ ବି ଯଦି ବି ହଁ ଯଦି ବସା ହେଲେ ବି ଗୋଟେ କହୁ ଚୁବୁକିପ କହୁଛନ୍ତି ସିନ୍ତି ଧାନ ଚାଷ
ହଁ ସେଇଟା ଚାଲିଛି ମାନେ ପାଣିରେ ଦା ମାରିକ ପ ଘାଣ୍ଟିଲା ବେଳେ ମାନେ ସେଇଟା ଯଦି ଖରା ହେଇଯିବ ମାନେ କଲା ପରେ ଖରା ଯିବ ମାନେ ସେ ଧାନ ଗଲା ଆଉ ଧାନ କିଛି ହବନି।
ହଁ ସେଇଟା ତ ଅଠାଳିଆ ଲାଗିକି ରହିଛି।
ଅଠା ବେଳେ ନାଗି ରହି ବୃଧା ହେଇକି
ହୁଁ ହୁଁ ଧାନ ଚାଷ ପାଇଁ ଜଣିଛ। ପ୍ରପର କ୍ଲାଇମେଟ୍ ଦରକାର ପାଣିପାଗ ଭଲ ଥିବ ଯେମିତି ବେଶୀ ଅଧିକ ଖରା ହଉନ ଥୁ ଅଧିକ ବର୍ଷା ହେନଥିବ ଯେମିତି ମାଟି ପୁରା ଉର୍ବର ଫସ ଖୋଷଆଇକି ଥିବ ସେଥିରେ ବର୍ଷା ପାଣି ପଡୁ ପଡୁ ହଁ ତିନି ମାସ ପାଣି ପାଣି ଖରା ତାକୁ ଏମିତି ନାହିଁ ଯେ ପୁରା ମେଘ ହିଁ ରହିଲେ ତଳି ପୋଚ ହଁ ପୋଚେ ଖାଇପାରେ ପାଣି ତଳି ଗରାରେ ପାଣି ରହିକି ସେଇଟା ବି ପୋଚେ ଖାଇପାରେ ବୁଝ ବୁଝିିଲେ କି? ଆଉ ଯଦି ଯଦି ସମାନ ଟାଇମରେ ଖରା ଆଉ ସମାନ ଟାଇମ ରେ ଯଦି ବର୍ଷା ସମାନ ଟାଇମରେ ଆପଣ ଯଦି ପବନ ବାହୁ ବାଜୁଥିବ ତାହେଲେ ସେ ଆପେ ଆପେ ଆପେ ଆପେ ତ ଉର୍ବର ହବ। ବୁଝିଲେ ଗଛ ଧାନ ଚାଷ ପାଇଁ ତା ପାଇଁ ପ୍ରପର କ୍ଲାଇମେଟ୍ ଦରକାର।
କ୍ଲାଇମେଟ ଆଜ୍ଞା ବର୍ଷା ମାନେ ତିନି ମାସ ବର୍ଷା ହେଲା ଆପଣ ଟେନସନ୍ ନବାର ନାଇଁ ଆପଣଙ୍କ ସିଆଡ଼େ ଧାନ ମାନେ ହେବାଡ଼ା ଆଗ କନଫ୍ରମ ତାପରେ ମାନ ମନର ଧାନ ଏବେ କାଟା ସରିଲା କାଟା ହେଲା ପରେ ଯୋଉ ତଳେ ପଡିଥିବ ବର୍ଷା ହେଲେ ଆପଣ ପୁରା କ୍ଷତି ହେଇପାରିବ। ସେଇଟା ହିଁ କଣ କାଟା ସରିଲାନି ସେ ଦି ଦିନ ଶୁଖିବ ଧାନଟା ମାନେ ଯାହା ଇଏ ହବ। ସେଇଠୁ ଧାନ ଆଣିକିରି ଗୋଟେ ଖଳା ହେଇଥାଉଛି ସେ ଖଳାରେ ଇଏ କରାହଉଛି ଆଗେ ଆଗ ଟାଇମରେ ମାନେ ଆମେ ନ ଜାଣିବା ଟାଇମରେ ସେତେବେଳୁ ମାନେ ଭୁଇଁଗିରି ଆଣି ଖଳରେ ବେଙ୍ଗାଳି କରା ଯାଉଥାଏ।
ବେଙ୍ଗଳା ପକଡାଯାଏ ଆଗ ଆଗେ ଥିଲା ଟାଇମ ଥିଲା ହୁଁ ପୁରୁଣା ଦେଖନ୍ତୁ ଏବେ ଭୂମିରେ ଦେଖନ୍ତୁ ଏବେ ଆଗେ ହଳଚାଷ ହଳରେ ଚାଷ କରାହଉଥିଲା ଏବେ ଏବେ ଲୋକମାନେ କଣ ଲୋକମାନେ ବହୁତ ଦୁର୍ବଳ ହେଇ ପଡିଲେଣି ଲୋ ଲୋକମାନେ ଆଉ ଅଳସୁଆ ହେଇଗଲେଣି ଚାଷ କରିବା ପାଇଁ ବହୁତ ପଛଘୁଚା ଦଉଛନ୍ତି ଚାଷରେ ମଧ୍ୟ ମନ ଉଣା କରୁଛନ୍ତି ତା ଛଡା ଆମର କୃଷି ହଉଛି ଦେଶର ମେରୁଦଣ୍ଡ ବୁଝିଲେ କି କୃଷି ପାଇଁ କୃଷି ଉପରେ ଅଧା ଦେଶ ଆମର ଦେଶ ପ୍ରାୟ ଲୋକ ନିର୍ଭର ଅଛନ୍ତି ଚାଷ ଉପରେ ତ ସେଇଟାକୁ ଆମେ କିପରି ସୁ ହୁଁ ସେଇଟାକୁ ଆମେ କିପରି ମଜବୁତ ଭାବେ ରଖିବା ସେଇଟା ବି ସେଇଟା ଆମେ ଜାଣିବା କଥା ବା ତ ଲୋକମାନେ କଣ କରୁଛନ୍ତି, ଏବେ ଗାଡି ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବାହାରିଲାଣି ନା ତ ମସିନ୍ ଦ୍ଵାରା ସେମାନେ ପ୍ରୟୋଗ କରୁଛନ୍ତି, ହଳ ବିହନ ବିଭିନ୍ନ ପ୍ରକାର ଔଷ ସାର ପ୍ରୟୋଗ କରିବା ଦ୍ଵାରା ଜମିର ଉର୍ବରତା କମି ଯାଉଛି। ଜମିରେ ଆଗେ ଜିଆ ଖତ ପକେଇବାର, ସେଗୁଡା ବି ଏବେ ନାହିଁ। ବୁଝିଲେ କି ଗାଡି ବାର ବାର ବୁଲିବା ଦ୍ଵାରା ରୋଟର ମୋଟର ଏଗୁଡା ସବୁ ହେବା ଦ୍ଵାରା ଧୀରେ ଧୀରେ କଣ କହିଲା ହଳ ଲଙ୍ଗଳ ଏଗୁଡ଼ା ସବୁ ଆର ୟୁଜ୍ କମିଲା ବୁଝିଲେ ଲୋକମାନେ ଗାଈ ଗୋରୁ ପୋଶୁଚନ୍ତି ରଖିବା କମ୍ କରିଦେଲେ। ଆପଣ ଦେଖୁଥିବେ, ଗାଈଗୋରୁ ଆଜିିକାଲି ଖୋଲା ବାହାରେ ବୁଲୁଛନ୍ତି, ରୋଡ଼ ବାଟରେ। କିନ୍ତୁ ସେ ଆ ଆଗେ ଲୋକମାନେ କିଭଳି ଭାବରେ ପଶୁଜନ୍ତୁ ରଖୁଥିଲେ ଦେନ ଧାନ ଦେଖିବାକୁ ଗଲେ କାଟିବାକୁ ଗଲେ ଲୋକମାନେ କାଟୁଥିଲେ ସେଇଟା ଏବେ
ସେ ମସିନ୍ ଦ୍ଵାରା ମାନେ କାଟିବା ଏବେ ଏବେ ଏ ଟାଇପ୍ ର ମସିନ୍ ହେଲେ ମାନେ ବି ମସ୍ ସେ ଗଲା ବିନ୍ଛିି
ହୁଁ, ବିଲରେ କାଟେ ଧାନ ପ୍ୟାକିଂ ଡ଼ାରେକ୍ଟ ଧାନ ଉଡିକି ପାଳ ଅଗାଡି କଣ୍ଟା ଏଗୁଡା ସ ସବୁ ଅଗାଡ଼ି ଅଲଗା ହେଇକି ବିଭିନ୍ନ ପ୍ରକାର ମେସିନ୍ ବାହାରିଲାଣି। ଧାନ କାଟିବା ପାଇଁ ଧାନ ଉଡେଇବା ପାଇଁ।
ଧାନ ମାନେ ଉଡେଇକିରି ଡାଇରେକ୍ଟ ଧାନ ପୁରା ଇଏ କରିକି ବସ୍ତା ରଙ୍ଗେ ଘରକୁ ଆଣି ପହଞ୍ଚି
ହୁଁ ପକେଟ୍ କରିକି ଡାଇରେକ୍ଟ ଘରକୁ ଘରେବି ଆଣିବାକୁ ଆଗେ ଥିଲା ଶଗଡ଼ ଲୋକ ଲୋକମାନେ ହୁଁ ଆଗେ ଥିଲେ ଲୋକମାନେ ଶଗଡ଼ରେ ଧାନ ଆଣୁଥିଲେ। କହୁନଥିଲି ଗୋଟେ ଶଗଡ଼, ଦୁଇ ଶଗଡ଼, ମୁଣ୍ଡରେ ବୋହିକି ଆଣୁଥିଲେ ସବୁ
ଖଣି ପଡ଼ୁଥିଲା, ଏବେ କଣନା ଡାଇରେକ୍ଟ ଧାନ ହେଲାନି ସେମିଲ୍ ଯାଉଚି। ମିଲ୍ ଗଲେ ତା ସେଠା ତାଙ୍କେସେ ସିଝେଇରୁ ଉଆକି ଉଷୁନା ଯାମାରିକ ଷ୍ଟିମ୍ ମାରିକି ଘରକୁ ପଠାନ୍ତି ଆଗେ ଆଣି ଆର ମାସେ ଦୁଇ ମାସ ଖଣି ପକେଇବାର ଖଣି ପହରେ ତାଙ୍କେ ସିଝେଇବାର ସିଝେଇ ପରେ
ସିଝିଲା ପରେ ଶୁଖେଇକି ତାକୁ ମିଲ୍ କରିଆ ତାର ଖାଇବା ଟେଷ୍ଟ ଗୋଟେ ଅଲଗା ଆଗେ ଆମେ।
ଟେଷ୍ଟେ ମାନେ ସେବାସ୍ନା ଅଲଗା ଚାଉଳବି ଫୁଲିବାର ଏବର ଚାଉଳ ଗଡ଼ି ଚାଉଳ ଛୋଟ ଚାଉଳ ଏବେ ସେ ଆଗର ଆଗର ଦାନା ଏବେ ଖାଇପାରିବାନି।
ହୁଁ।
ମାନେ ଯୋଉ ଆଣ୍ଟରେ ଖାଇବାର ଉଆ ଏବେ ଉଆ ସବୁ ଖାଉଛ ଆଗେ ଉ
ବା ଲୋକମାନଙ୍କର ପରିଶ୍ରମବି କମିଗଲାଣି ଚାଷ ବାସ କରୁବା କମ୍ ଅଛନ୍ତି ତେଣୁକରି ଲୋକମାନେ ଭଲ ମନ୍ଦ ଖାଇକି ହିଁ ରହୁଛନ୍ତି, ଚାଷବାସ ଉପରେ ସେତବି ଡିପେ ଡିପେଣ୍ଡେ ଥାଇକି ମଧ୍ୟ ସେମାନେ କଣ କରୁଚନ୍ତି ଏତେବି ଅ ମାନେ ନିଜ ଆଡୁ ଫୋର୍ସ ହେଇକି କାମ କରୁନାହାନ୍ତି। କାହିଁକିନା ଆଜିକାଲି ଲୋକମାନେ ସବୁ ବାହାରେ ଜବ୍ ପାଇଁ କାମ କରିବା ପାଇଁ ବାହାରି ପଳଉଚନ୍ତି। ଯେ କୃଷି ଧୀରେ ଧୀରେ କମିବାରେ ଲାଗୁଚିତ ଦେଖନ୍ତୁ ଆମେ କୌଣସି ଜାଗା ରହିଲେବି ମଧ୍ୟ ଆମେ କଣ କରୁଚନ୍ତି ନାଚାଷ ଉପରେ ଡିପେଣ୍ତେ ଚାଷ କରିବା ଦ୍ଵାରା ଆମେ ବଞ୍ଚେଇ ପ୍ରାୟ ଲୋକ ଲୋକ ଆଜିକାଲି ଲୋକ ପ୍ରାୟ ଲୋକ ଦେଖିବାକୁ ଗଲେ ଅଁ ଚାଷ ବାସ କରିହିଁ ନିଜର ଫ୍ୟାମିଲି ପଶିବା ଯେମିତି ପାଠପଢା ପିଲାମାନଙ୍କର ହଉକି ସେମାନେ କୁଆଡ଼େ ବୁଲିବାକୁ ଖାଇବାକୁ ନିଜର ପର୍ସନାଲି ଯାହା କିଛି କହିଲେ ସେମାନେ ଯେ ଚାଷ ଚାଷ ଜମିରୁ ହିଁ କରୁଚନ୍ତି। ସେଉଁଟାକିି ସେଇଟାବି ଧୀରେ ଧୀରେ କମିବାରେ ଲାଗିଛି। ହୁଁ ଆପଣ ଚାଷ କରୁଛନ୍ତି ହୁଁ ହେଲେ ଆପଣଙ୍କର କେତେ ପରଣ ଭୂ ଭୂମି ଅ ନିଶ୍ଚିତ ଆପଣ ଚାଷ କରୁଛନ୍ତି କେତେ ଭରଣ ଜମି?
ଆମର ଭୂମି ଦଶ ବହଣ ଥିବ‌ ଧାନ ଚାଷ ଆଉ ମୁଗ, ବିରିବି ହଉଚି। ମାନେ ଧାନ ପରେ ମୁଗ, ବିରି ହୁଏ।
ଧାନକୁ ଆକ୍ଚଲି ମିନିମମ୍ ତିନି ଚାରି ମାସ ଦରକାର ବଢ଼ିବା ପାଇଁ।
ତିନିମାସ ଧାନ ବିଲରେ ତିନିମାସ ପରେ ଧାନ କଟା ହଉଚି। କଟା ହେଲାପରେ ମାନେ ଧାନ ନକଟାହୁଣୁ ମୁଗ ବିରି ବୁଣା ହଉଚି ମୁଗ ବିରି ଦୁଇ ମାସ
ହୁଁ।
ମାନେ ଡିସେମ୍ବର ବୁଣା ହବ ଫେବୃୟାରୀ ଉପୁଡ଼ା ଚାଲିବ। ଫେବୃଆରୀରେ ଉପୁଡ଼ା ପରେ ଘରେ ଆଣି ଶୁ
ଦିଟାଇମରେ କ୍ଲାଇମେଟ ଦରକାର ପାଣିବି ଦରକାର।
ନାଇଁ ମୁଗକୁ ମାନେ ବୁଣିଲା ବେଳୁ ବତର ଥିଲେ ଚାଲିବ ବୁଣା ସରିଲା
ପୁରିତ ହବ ସେଇଟା ବି ତା ପାଇଁ ଦରକାର ଯେମତି ବି ସାର ପ୍ର ପ୍ରପର ଟାଇମିଂ ପାଗ ଦେଖିକି ଜ
ପାଗ ଦେଖି ବୁଣିଲା ପରେ ତାପରେ ଆଉ ପାଣି ଦରକାର ନାହିଁ ତମେ ଉପଡେଇକିରି ଆଣିକିରି ଛୁ ମାନେ ଶୁକେଇକିରି ଯାହା ଚୁରେଇକି ଯାହା ବି ଉଡା
ଯାହା କିଛି ଉଡା ଉଡି କରିବାକୁ ପଡୁଚି ଏବେ ତ ଗୁଁ ଗାଡିରେ ବିଭିନ୍ନ ପ୍ରକାର ଗାଡି ଆସି ଆସିଲାଣି ମଧ୍ୟ ସେ ଗାଡିରେ ୟୁଜ୍ କରିକି ଚା ମୁଗ, ବିରି କୋଳଥ ହଁ।
ଗାଡିଟା ଏକା ମନ୍ଥି ଦୋଉଚି ସବୁ।
ହୁଁ ଏଇଭଳିଆ ସବୁ କରିକି ନିଜ ଆଦାୟ କରୁଚନ୍ତି।
ହାଦାୟ ମାନେ ବିହନ ମୁଗ ପାଇଁ ବିହନ ନୋଗୁଚି ଧାନ ବିହନ ପ୍ରାୟ ଆଗେ ବିହନ ବସ୍ତା ବସ୍ ଏଥର ରଖିବାର ଏବେ କଣ ନା
ହୁଁ।
ବିହନରେ ମାନେ ବାହାରୁ କିଣିକିରି ଆଣୁଛନ୍ତି ସେଡେ ସେ ବିହନକୁ ଓଶୋଇ ମାନେ ଯାହା ତାର ସାର ଫାର ପକେଇ ର ଏଇଟା ହୋଉଚି ଆଣିଲା ପରେ ପକେଇବା ଉଚି ଆଜ୍ଞା ଆଗେ କଣ ନା ବିହନ ମେଲେ ଅଖାରେ ରଖିଦେବାର ଅଖାରୁ ପ୍ରାୟ ବିହନ ଉଁ ତାସ ମାନେ ଲଙ୍ଗଳ ମାରିକିରି ଅଧିକ ଧାନ ପଡିଆର ସେତିକିରେ ଇଏ ତାପରେ
ହୁଁ ଆଗେ ତ ହଳ ଲଙ୍ଗଳ ଚାଷରେ ହୋଉଥିଲା ଚା ସବୁ ଗୁଡା ଜମି ସବୁ ଉର୍ବରତା ଭଲ ରହୁଥିଲା। ଯେମିତି ଆମର ଇଏ ରହୁଥିଲା କଣ ଜମିରେ ଜିଆ ପୋକ ରହୁଥିଲେ ହଁ ଜମି ଉର୍ବରତା ହୋଉଥିଲା ଧାନ ଚାଷ ଆପଣ ଧାନ ଚାଷ କରନ୍ତୁ ମକା ଚାଷ କରନ୍ତୁ ଯୋଉ ସବୁ ହୁଁ ଚାଷ କରିବ କେମିତି ବଢିଆ ଉର୍ବରତା ହବ ଜିଆ ଥିଲେ ମେନ୍ କରି ସାର, ଖତ ଗାଈଗୋବର ଖତ ହଁ ଛେଳି ଖତ ଏଗୁଡାକ ବିହନ ଠାରୁ ବି ବଢିଆ କାମ ଦବ ମାନେ ସରି ସାର ଠାରୁ ବି ବଢି ବହୁ ବଢିଆ କାମଦବ ଅଧିକ କାମ ସେଇଟା ସେଇଟା ହୁଁ ତ ସେଇଟା ପକେଇବି ସେଇଟା ଉର୍ବରତା ବଢେଇବ।
ଆଜ୍ଞା ଜିଆ ହଁ ଖ ହେଉ କି ଏ ଏବେ କଣ ନା ସାର ପକେଇଆ ଦ୍ଵାରା ଜମିର ଇଏ କମେଇ ଦଉଚି ମାନେ ଖାରିଆ କରିଦୋଉଚି ଜମିକି
ହଁ ଜମିର ଉର୍ବରତା କମି ଯାଉଚି ସାର ବିହନ କରିବା ପାଇଁ ଜମିର ଉର୍ବରତା କମେଇ ଦୋଉଚି। ତାପରେ ଧାନ ଚାଷ ହେଲେ ହଁ
ଦି ଅଖାଇ ମାଗିଲା ଯିଏ ଭଉଣୀ କି ପାଞ୍ଚ ଅଖା ହୋଉଚି।
ହୁଁ ସେଇ ଶୁଣ ସେଇ ଯୋଗୁ ଧାନଚାଷ ହୋଉ କିମ୍ବା କୋଉ କୌଣସି ପନିପରିବା ଚାଷ ହୋଉ ସେଇ ସାର ଫାର ପ୍ରୟୋଗ କରିବା ଦ୍ଵାରା ସେଇଗୁଡା ସବୁ ଇଫେକ୍ଟ କରୋଉଚି।
ହୁଁ ଆଜ୍ଞା ସେ ଟାଇପର
ହୁଁ। ତ ବିଭିନ୍ନ ପ୍ରକାର କେମିକାଲ୍ ଫେମିକାଲ୍ ଫର୍ଟିଲାଇଜ୍‌ ଯୁଗରେ ଚାଷ କାମ ହେଇଯାଉଛି। ଧୀରେ ଧୀରେ ଧୀରେ ଲୋକମାନେ ଆଉ କଣ ସେଇ ଚାଷ ଜମି ଉର୍ବରତା କମିଗଲେ ଆଦାୟ ବି କମ୍ ହବ ଲୋକମାନେ କି ସେ ଉପରେ ନିର୍ଭର କରିବ କୋଉ ଇଚ୍ଛା କରିବେନି କାହିଁକି ନା ହୁଁ ଯେତେ ଧାନ ଚାଷ ଯେମତି ଭଲ ହବ। ଯେମିତି ଅନ୍ୟ ଚାଷ ପନିିବା ଚାଷ ଭଲ ହବ ଉର୍ବରତା ଥିଲେ ମାଟିରେ ଭଲ ଚାଷ ହବ ନା। ହୁଁ ସେଇଟା କମି କମି ଲାଗିଲେ ଧୀରେ ଧୀରେ କଣ ହୋଉଚି ଲୋକମାନେ ମଧ୍ୟ ଆଉ କଣ କହୁଚନ୍ତି ମାନେ ସେଥିପ୍ରତି ଇଣ୍ଟରେଷ୍ଟ ହୋଉନାହାନ୍ତି ତେଣୁକରି ଲୋକମାନେ ଚାଷବାସ କମ୍ କରୁଚନ୍ତି ଧାନ ଚାଷ ଏମିତି ଇପୋର୍ଟାଣ୍ଟେ ଧାନ ଚାଷ ଯୋ ଚାଷ ଚାଷ ମିିନ୍ସ ଦେଶର ଗୋଟେ ମାନେ ପାର୍ଟ ଗୋଟେ ବୁଝିଲେ କି। ଚାଷୀ କୃଷି ଗୋଟେ ହୁଁ ହୁଁ ମେରୁଦଣ୍ଡ ଚାଷୀ କହିବାକୁ ଗଲେ। ବୁଝିଲେ କି ଚାଷ କାହିଁକି ନା ସମସ୍ତେ ଖାଇବା ସମସ୍ତେ ତ ତେଣୁ କରି ଧାନ ଚାଷ ଖାଇଲେ କରିଲେ ତ ଲୋକମାନେ ଚଳିବେ ମାନେ ତା ବିନା କିଛି ହେଇପାରିବନି ବୁଝିଲେ କି। ହୁଁ ହେଲେ ଆପଣ ଚାଷ କରୁଚନ୍ତି।
ଆଜ୍ଞା
ଆଛା ଆଛା ହଉ ମୁଁ ବି ଚାଷ କରିଚି ଦେଖିବା କଣ ହଉଚି। ଏ ବର୍ଷ କ୍ଲାଇମେଟ ଟିକେ ଭଲ ନାହିଁ ତ। ହଉ ଠିକ୍ ଅଛି ଗାଁ ଆଡେ କେବେ ଗଲେ ଦେଖିବାକୁ ଯିବା ଚାଷ ଆପଣ ଆସିବେ ଆମ ଗାଁ ଆଡେ ଆସିବେ ଦେଖିବାକୁ ଆସିବେ। ଚାଷ କିପରି ହଉଚି ହୁଁ। ହଉ ଠିକ ଅଛି ଆଜ୍ଞା ରହୁଚି।
ଆଜ୍ଞା
ହଁ